ଆପଣ,
ହଉ ସାନ ଭାଇ ନମସ୍କାର,
ନମସ୍କାର ଆପଣ କେମିତି ଅଛନ୍ତି?
ହଁ ଭଲ ଅଛି ଆଉ କୋଉଠି ଅଛନ୍ତି କି ଏବେ ତମେ
ଆମେ ଅଛୁ ସା ବଡ଼ ଭାଇ ଆମେ ଖେଳ ପଡିି଼ଆରେ ଅଛୁ,
ପଡ଼ିଆରେ ଅଛି କଣ ଏଇନା ତ ଖେଳ ଟାଇମ୍ ନାହିଁ କେ ଆଉ ଯାଇଛନ୍ତି କଁ ବୁଲିବାକୁ?
ନାଇଁ ଆମର ଖେଳରେ କିଛି, ଆମର କିଛି ପ୍ରତିଯୋଗିତା ଯେହେତୁ ହଉଛି ଆମ ଗ୍ରାମରେ, ଆମେ ଯେହେତୁ ଆମେ ବୈଠକ ଟିକେ ବସେଇଛୁ, ଖେଳ ବିଷୟରେ କିଛି ଆଲୋଚନା କରିବା ପାଇଁ,
ଆଉ ରଜ ଟାଇମ୍ ରେ କଣ ଖେଳ ଫେଳ ହେଲାନି କି ଆପଣଙ୍କ ଗ୍ରାମରେ?
ଆମର ଗ୍ରାମରେ ତ ଆମର କବାଡ଼ି, ଆମର କୋକ ଆମର କିତ୍ କିତ୍, ବହୁତ୍ ସାରା,
ଚିନ୍ନା ହବ,
ଆମର ରଜରେ ତ ହେଲା ଆପରେ ଆଉ ଗୋଟେ ବଡ଼, ହଅ ମ୍ ପ୍ରତିଯୋଗିତା ହଉଛି ଆମ ଗ୍ରାମ-ଗ୍ରାମ ମଧ୍ୟରେ କ୍ରିକେଟ ପ୍ରତିଯୋଗିତା, ଆପଣ କିଛି ସେଇ ବିଷ୍ ସେଇ ବିଷୟ ରେ କିଛି ଆମକୁ କିଛି ଜଣେଇ ପାରବେ କିମିତି-କିମିତି ଭଲ ଆକାରେ ଆମେ ବି, କିଛି ଶିଖିପାରିବୁ ଆପଣଙ୍କ କତୁରୁ,
ଆପଣ ଯଦି ବ୍ଲକ୍ ତରଫରୁ କିଛି ସହାୟତା ମିଳିଛି କି?
ନାଇଁ ବଡ଼ ଭାଇ,
ଓହୋ, ମୁ କହିଲି ଶହେଟା ଆଇଛି ନା କଣ ତା ରଜ ପରେ ଏବେ ଯାଇଛି ପୁଣି ଆପଣ ପୁଣି କଲେଣି ପ୍ର ତିଯୋଗିତା ମୁଁ ସେଇଟା ପାଚାରୁଥିଲି, ହଉ ଏବେ କଣ ମାନେ ଟୋଟାଲି ଗାଁ ପିଲା ନା ବାହାରୁ ଆସିବେ କିଛି ପିଲା?
ଆମ ପାଖ ଗ୍ରାମ ପିଲାକୁ ଆଣିକି ଆମେ ଖେଳର ପ୍ରତିଯୋଗିତା ଯିଏ କରୁଛୁ।
ହଁ, ହଁ ଆ ବ--ବଢ଼ିଆ କଥା, ଏଇ ଖେଳରେ ତ ହେଲେ ଖେଳ ଖେଳ କୁଦ ହେଲେ ଦେହ ପ୍ରତି ମାନେ ଭଲ, ହେଲା ଜାଣିଛ?
ଆଜ୍ଞା ବଡ ଭାଇ ଆପଣଙ୍କ କଥା ମୁଁ ବହୁତ ଭଲ ଭାବରେ ଶୁଣୁଛି।
ଓହୋ, ଆଉ ଖାଇବା ପିଇବା ସରିଲାଣି?
ନାଇଁ ଏବେ ତ ଆମର ଖାଇବା ଆରମ୍ଭ ହେଲା, ଆ ଆପରେ ଆମେ ଖାଇବୁ ଆଉ କିଛି ସମୟ ପରେ।
ଓହୋ, କିଛି ସମୟ ପରେ ଖାଇବେ ଆଉ ଆଉ ଯୋ ପଢ଼ାପଢ଼ି ଠିକ୍ ସେ ଚାଲିଛି? ପଢ଼ାପଢ଼ି ଠିକ୍ ସେ ଚାଲିଛି?
ଆଜ୍ଞା। ଆମର ତ ପଢ଼ାପଢ଼ି ବି ଚାଲିଛି ଖେଳ ବି ଆମର ଚାଲିଛି ପ୍ରତିଯୋଗିତା ଯେହେତୁ ହେଉଛି ଆମ ରେ ଆପଣ ବି ଏ ପ୍ରତିଯୋଗ--ତାରେ ଆପଣ ବି ସାମିଲ୍ ହୁଅନ୍ତୁ। ଆପଣ ଗ୍ରାମ ଲୋକଙ୍କୁ ଆଣିକି
ଏମିତି ଦି ପହରରେ ତ ବର୍ଷା ହେଉଛି ମୁଁ ତ ଯାଇପାରେ ଯାଇ ଯଦି ବର୍ଷା ନହେବ ମୁଁ ଯାଇପାରେ। ଏଠି ବର୍ଷା ହବ ଆଉ ପହଞ୍ଚି ପାରିବିନି କେମିତି ହବ ଆପଣଙ୍କୁ ଜଣେଇବି ମୁଁ ଗଲେ ଆଉ।
ଆପଣଙ୍କୁ ଯେତେବେଳେ ସୁବିଧା ହେବ ବି ଆପଣ ବି ପ୍ରତିଯୋଗିତାରେ ସାମିଲ୍ ହେଇପାରିବେ। ଆଉ ଆପଣଙ୍କ ଗ୍ରାମରେ କେମିତି କଣ ଚାଲିଛି
ହଁ, ଆ--ଆମ ଗ୍ରାମରେ ରଜ ହଉଥିଲା ରଜ ଫେଷ୍ଟି ରଜ ସଇଲା
ରଜରେ ଆପଣ କେମିତି କଣ ବୁଲାବୁଲି କଲେ ଆପଣଙ୍କର କେମି
ପ୍ରଥମ ରଜରେ ତ ବୁଲାବୁଲି ହେଲା, ଦ୍ୱିତୀୟ ରଜରେ ବି ହେଲା। ତୃତୀୟ ରଜଟି ଟିକେ ଖରାପ ହେଲା କାରଣ ଦିନମାନ ହିଁ ବର୍ଷା ହେଲା।
ଆଉ କେମିତି କଣ କୁଆଡେ ଯାଇଥିଲେ ବୁଲିବା ପାଇଁ?
ହଁ ଏଇ ଯାଇଥିଲୁ କୁଆଖିଆ କୁଆଖିଆ ଭିତରେ ଗୋଟେ ଗାଁ ଅଛି, ବନ୍ତାଳ ସେଇ ଗାଁ ରେ ରଜ ମାନେ ମହୋତ୍ସବ ଭଲ ଭାବରେ ହେଉଥିଲା ସେଇଠି ବୁଲାବୁଲି କରିଥିଲୁ, ଆସିକି ପିଠାଫିଠା ଖାଇ
ଭାଇ ଗାଁ, ଗାଁ ନାଁ ଟା ସିଲୁଭାଇ କହନା ସିଲୁଭାଇ କହ ନା ଗାଁ ନାଁ ଟା।
ହଁ, ହଁ।
ଆଉ କେମିତି କଣ ଆଉ ତା ଆପଣ ତ ବୁଲିଲେ ପାଖ ଗାଁରେ ଯାଇକି। ଆ କେମି କୋଉ କୋଉ ଜେଗାର ଆପଣ
ବୁଲିବାକୁ ଗାଁ ତ ବୁଲି ବୁଲିିବାଲି ସାଙ୍ଗ ଫାଙ୍ଗ ଖାଇପିଇ ଫେରିଲୁ ସନ୍ଧ୍ୟା ରାତି ବି ହେଇଗଲା। ତାପରେ ବି ଏଇନା ଯୋଉ ପାଣିପାଗ ବର୍ଷା ହେଇଯାଉଛି ଓଦା ଫୋଦା ହେଲେ ଜର ଥଣ୍ଡା ହଉଛି ସେଇ ଯୋଗୁ ମୁଁ ଗଲା ବର୍ଷ ଲାଷ୍ଟ୍ ରଜଦିନ ମୁଁ ଟୋଟାଲି ବୁଲିନି ଯେ ଦିଦିନି ଥଣ୍ଡା ହେଲା। ଏବେ ଘରେ ଠିକ ଠାକ୍, ଶୋଇଛି ଆଉ କଣ କରିବି।
ଆଉ ଆପଣଙ୍କ ଗାଁ ଗ୍ରାମରେ କେତେ ପ୍ରତିଯୋଗିତା ହଉଛି ଆପଣଙ୍କର
ଖାଲି ରଜ ବେଳେ ହୁଏ ଏବେ ଆଉ କିଛି ନାହିଁ। ଏବେ ଆଗକୁ ଗୋଟେ କ୍ରିକେଟ୍ ରେ ବି ହେଇପାରେ। ଜଣାଉଥିଲେ ଟିକେ ଖରା କମିଲେ ହବ। ଆଉ ଖରା ନାଇଁ ବର୍ଷ ଷା ହଉଛି ଖରା ହଉଛି ଶୀତଦିନ ଆମେ କରିବୁ ବୋଲି ଭାବିଛୁ।
ଶୀତ ଦିନେ ଆପଣ କରିବେ ବୋଲି ଭାବିଛନ୍ତି। ଆପଣ କୋଉ କ୍ରୀଡ଼ାରେ ଅଧିକ ସକ୍ଷମ ହେଇପାରନ୍ତି?
ଆ କିଏ? ଏଇ ଆମର କ୍ରିକେଟ୍ ଖେଳ ହଉ ସବୁଠାରୁ ଭଲ ଖେଳ ବି ଏବେ ବିଶ୍ୱରେ ପୁରା ନାଁ କରିବ। ଏଇଟା ଖେଳ ଖେଳିବାକୁ ବି ଭଲ ଲାଗେ। ଆଉ ଦେଖିବାକୁ ବି ଉଁ, ବହୁତ ଭଲ ଲାଗେ। ଏଗାରଟା ପ୍ଲେୟାର୍ ଖେଳନ୍ତି ତା ଭିତରୁ ମୁଁ ବି ନିଜେ ଖେଳେ।
ଆପଣ ଖେଳନ୍ତି ଆପଣ ଆପଣ ଦେହ ସୁସ୍ଥ ରହିବ। ଡେଲି ଖେଳିବା ଦ୍ଵାରା ଆ, ଶରୀର ପ୍ରଚଳ ଉଁ, ପ୍ରଚଳନ ହେଇଥାଏ। ତା ଫଳରେ କି ଆପଣଙ୍କର ଶରୀର ବହୁତ ମାତ୍ରାରେ ଏ, ଶ- ଉଁ, ଆପଣଙ୍କୁ ମିଳିଥାଏ ଷ୍ଟ୍ରଙ୍ଗ୍ ହେବାପାଇଁ। ତା ଫଳରେ ଆପଣ କିଛି ଏ ଉଁ, ବି ନୂଆ ଖେଳରେ ବି ଆପଣ ପ୍ରତିଯୋଗିତା କରିପାରିବେ। ଆସନ୍ତୁ ଆମ ଗ୍ରାମକୁ ଆମେ ବି ଆପଣ କୁ ବି ଏ ନୂଆ ଖେଳ ବିଷୟରେ ବି ଶିଖେଇ ପାରିବୁ କିଛି।
ହଉ ତାହେଲେ ଠିକ ଅଛି ମୁଁ ଆପଣଙ୍କ ଯିବି। ଆପଣ କଲ୍ କରିବି ଆପଣ ଉଠେଇବେ। ମୋର ଟିକେ ଗାଡ଼ି ଫାଡ଼ି ନାହିଁ ଆପଣଙ୍କୁ କହିବି ଟିକେ ଆସିକି ଛକ ପାଖରୁ ମୋତେ ନେଇଯିବେ।
ଅଉ ଆଜ୍ଞା ଆଉ ଆପଣ ହଁ ମୁଁ ତ ଫାଙ୍କା ରେ ସବୁ ବେଳେ ଅଛି। ଆପଣ କହିବା ଦ୍ଵାରା ଆପଣଙ୍କୁ ଯାଇ ମୁଁ ଆଣିପାରିବି। ଆଣିକି ଆମ ଗ୍ରାମରେ କିଛି ଆମ
ଜ- ରଜ ସବୁ କେମିତି କଟିଲା?
ଆମ ରଜ ତ ପ୍ରଥମତଃ ଆମେ ଯାଇଥିଲୁ ଆମ ପାଖ ଜ-ଉଁ, ଜଙ୍ଗଲ କୁ ଯେହେତୁ ଆମେ ଗୋଟେ ବଣଭୋଜି ଟେ କରିଥିଲୁ। ଆମ ମିତ୍ରଙ୍କ ସହିତ ଆଜ୍ଞା। ମିତ୍ରଙ୍କ ସହିତ ବଣଭୋଜି ଟିଏ କରିଥିଲୁ। ପ୍ରଥମତଃ ଅ, ପ୍ରାୟେ ଏ ବାର ପନ୍ଦର ପ୍ରକାର ଆମେ ଆଇଟମ କରିଥିଲୁ।
ଓ ହୋ! ତାହଲେ ଭଲ ତ ବହୁତ ମଜା କରିଛନ୍ତି। ଆମର ସେଇତ ସାଙ୍ଗମାନେ ସବୁ ଦୂରେ ଥିବାରୁ ଆମେ କିଛି କରିପାରିଲୁନି ଭାବୁଛୁ କି ଏବେ ଏଇ ମଝିରେ ଦେ ଖି କିଛି ସାଙ୍ଗକୁ ଡାକି କିଛି ଭୋଜିର ଆୟୋଜନ କରିବୁ।
ମୁଁ ଯାହା ଫଳରେ କି ଆପଣ ଖସି ଅନୁଭବ କରିବେ।
ହ୍ୟାଲୋ।
ମୁଁ ଆଜ୍ଞା
ଘରେ ସବୁ କେମିତି ଅଛନ୍ତି?
ଆମ ଘରେ ସୁସ୍ଥ ଅଛନ୍ତି। ଯେ ପ୍ରାୟତଃ ଆମ ଘର ଲୋକ ଦେହର ଯତ୍ନ ବହୁତୁ ନିଅନ୍ତି।
ହଁ।
ଆପଣ ଦିହ ଯତ୍ନ କେମିତି ନଉଛନ୍ତି?
ହଁ ସେମିତି ଆଉ ଆଉ କଣ କରିବା ଏମିତି। ଚାଲିଛି ଏଇ ତ ଜୀବନ ଆଉ ଆଉ ଯୋଉ ଯା ଆମର ଏବେ ଯୋଉ ରଜ ହେଇଥିଲା ଆପଣ ଆଡ଼େ ବର୍ଷା ଜୋର ହଉଥିଲା କି? ନା ବର୍ଷା ବର୍ଷା ହେଇନି?
ଆମରି ଗାଁ ଗ୍ରାମରେ ତ ବହୁତ ମାତ୍ରାରେ ବର୍ଷା ହୋଇଥିଲା। ଯାହା ଫଳରେ କି? ଆମ ଏରିଆରେ ବହୁତ ପାଣି ହେଇଯାଇଥିଲା।
ଓ ପାଣି ହେଇଯାଇଥିଲେ ଆପଣ କିଏ କିଏ ଦୋଳି ଖେଳିଥିଲେ ରଜରେ ନା ଖେଳିନାହାନ୍ତି? ରଜରେ ସବୁ ଦୋଳି ଖେଳିଥିଲେ।
ଆମର ତ ରଜରେ ତ ଆମର ବର ଗଛରେ ଦୋଳି ବନ୍ଦା ବନ୍ଦି କରିକି ଆମେ ରଜ ଦୋଳି ଖେଳିଥିଲୁ। ଏମର ସାନ ଭାଇ ଭଉଣୀ ଭାଇ ଭଉଣୀମାନଙ୍କୁ ନେଇକିଣି ଆମେ ଦୋଳି ଖେଳାଇଥିଲୁ ବି। ଆପଣ କେମିତି କଣ ଆପଣଙ୍କ ସାନ ଭା
ମୁଁ ତ କମ ଏଞଜୟ କରିଛି ତମେ ତ ମୋଠୁ ବହୁତୁ ଖେଳିଛ ତମେ।
ଏନ୍ଜୟ ନୁହଁ ଖୁସି ହେଇଥିଲ।
ହଁ ଆଉ ହୁଁ ଆଉ ଆଜି ଚାରିଟା ବେଳେ କୋଉଠି ପ୍ରୋଗ୍ରାମ୍ ଅଛି?
ହୁଁ ମୋର ତ ଚାରିଟା ବେଳେ ବହୁତ ସମୟ ମୁଁ ତ ଖେଳ କୁଦରେ ଟାଇମ୍ ବିତଉଚି ଆପଣ ଆସନ୍ତୁ।
ନାଁ ମୁଁ କହିଲି ଆପଣ ଖେଳ କି ଆପଣଙ୍କ ସ୍କୁଲର ପ୍ରଧାନ ଶିକ୍ଷକ ଶିଖଉଛନ୍ତି କି?
ଆଜ୍ଞା
ଆପଣ ସ୍କୁଲର ସାର୍ ଅଛନ୍ତି ସେ ଖେଳ ଶିଖଉଛନ୍ତି କି?
ଆଜ୍ଞା ମୁଁ ତ ଖେଳ ସ୍କୁଲର ଛାତ୍ରଛାତ୍ରୀମାନଙ୍କୁ ଖେଳ ହିଁ ଶିକାଏ। ଖେଳର ପ୍ରତିଯୋଗିତା ମୁହିଁ
ମୁଁ ମୁଁ ଦିନେ ଦେଖିଥିଲି କି ଆପଣ ଶା ସ୍କୁଲର ସାର୍ ଯାଇ ଖେଳିଥିଲେ। ପଡ଼ିଆରେ ମୁଁ ସେଇ ଯୋଉ ଦେଖିଥିଲି କି ସେଇ ଯୋଉ ପଚାରିଲି ସାର୍ ସିକଉଛନ୍ତି କି?
ଆଜ୍ଞା ଆଉ ଆ ପଣ ବି ଆପଣ ଛୁଆଙ୍କୁ ସ୍କୁଲକୁ ଆଣି କିି ବି ମୋତେ ବି କହିପାରିବେ ମୁଁ ବି ଆପଣଙ୍କ ଛୁଆଙ୍କୁ ବି ଶିଖେଇ ପାରିବି।
ଓହୋ ଯା ହଉ ଆପଣ ଏତେ ସବୁ ଛୁଆଙ୍କୁ ଖେଳ ସିଖଉଛନ୍ତି ଭ ଭଲ କଥା। ଆଗକୁ ବି ଏଟା ବି ଜାରି ରଖନ୍ତୁ।
ପ ପ୍ରଥମତଃ ଆପଣ ଜୋଉ ଦିହ ସୁରକ୍ଷା ପାଇଁ କୋଉ କୋଉ ଦେହ ସୁସ୍ଥ ରଖିବା ପାଇଁ କଣ କଣ ଏବେ କରୁଛନ୍ତି?
ସଖାଲୁ ଉଠି କିଛି କୋଡ଼ିଏରୁ ପଚିଶି ମିନିଟ୍ ବ୍ୟାୟାମ୍ କରୁଛି ଆଉ କଣ କରିବି? ବ୍ୟାୟାମ୍ କଲା ପରେ ଦେହ ଫ୍ରି ଲାଗୁ
ଆଉ ଟିକେ ଯୋଗ ଆପଣ ଟିକେ କରନ୍ତୁ।
ହୁଁ। ଯୋଗ ହଉ ମୁଁ ଆଉ ଟିକେ ଟାଇମ ପାଇଲେ ଟିକେ ଶୀଘ୍ର ଉଠେଇଆକୁ ପଡିବ। ଉଠି ସାଇଲା ପରେ ଯୋଗ କରିବି। ଆପଣ କହୁନ୍ତୁ ଦେଖିବା ଦେହ ହାତ ତ ଫ୍ରି ଲାଗୁଚି ମାନେ ସୁସ୍ଥ ଲାଗୁଚି। ଯୋଗ କରିବି ଆଉ ଆପଣ କରୁଛନ୍ତି କି?
ମୁଁ ତ ସଦା ସାର୍ ସର୍ବଦା ପ୍ରଥମତଃ ସକାଳୁ ମୁଁ ଉଠିକିଣି ମୋ ଦେହ ଯତ୍ନ ରଖିବା ପାଇଁ ମୁଁ ପ୍ରଥମତଃ ଯୋଗ କରେ। ତାପରେ ବ୍ୟାୟାମ କରେ ବ୍ୟାୟାମ କରିସାରିଲା ପରେ ଭଲ ଖାଇବା ଖାଇକି ସୁସ୍ଥ ରୁହେ।
ହଁ ତାହେଲେ ଠିକ୍ ଅଛି ତାଜା ଖାଦ୍ୟ ଖାଆନ୍ତୁ ସୁସ୍ଥ ରୁହନ୍ତୁ ଏମତି। ହଉ ଶୁଣନ୍ତୁ ମୁଁ ଏପାଇଁ ଯାଉଚି ଆମ ବାରିଆଡ଼େ ଟିକେ କାମ ଡାକୁଛନ୍ତି ଘରେ ଦେଖ
ଆଜି ଆମେ ବହୁତ ବିଷୟରେ ଦିଅର ଯତ୍ନ କେମିତି ନେବା ଆମେ ବହୁତ ଜିନିଷ ଆମେ ଶିଖିଲେ ବନ୍ଧୁ।
ହଁ ହଉ ତାହେଲେ ଧନ୍ୟବାଦ ହଉ।
ସିଆଡୁ କାଟେ।